ହ୍ୟାଲୋ ଶୁଭୁଛି ନାଁ ଆଣ୍ଟୀ?
ହଁ ହଁ କୁହ।
ହଁ ହଁ କଣ କହୁଥିଲେ ଗାଈ?
ହଁ।
ହଁ ଆମର ଗାଈ ଥିଲେ ଗୋଟେ ଦେଶୀ ଗାଈ ଆମ ଆଈ ଘର ଦେଇଥିଲେ ଜର୍ସି ଗାଈ ଭଳିଆ। ତାର ଗୋଟ ଟେ ଗୋଟିଏ ଛୁଆ ଥିଲା ଫାଷ୍ଟ ହେଲା ଅ ପୁଅ ତେ ଟେ ଇଏଟା ହେଇଥିଲା। ବଳଦଟେ କରାହେଇଥିଲା ତାକୁ ଆଉ ସେକେଣ୍ଡ ଗୋଟେ ଝିଅଟେ ହେଲା ସେଟା ମରିଗଲା ବୋଲି ସିଏ ବି ଚୋରି କରିଦେଲେ ଗାଈ ଟାକୁ ମୋ ଗାଈ ଥିଲା ଗୋଟିଏ। ଚୋରି କରିଦେଲେ ବୋଲି ଆଉ ବଳଦର ଯିଏ ଥିଲା ତାକୁ ବି ବିକିଦେଲେ ନହେଲେ ରଖିଥାନ୍ତୁ ସେ ପୁରା।
ହଁ।
ଠି ସେ ଯୋଉ ଟାଇମ ରେ ଗାଈ ଥିଲା ସେତେବେଳେ ସମସ୍ତଙ୍କର ଚୋରି ହେଲା ହେଠି। ସେଠି ହେଲା ଏବେ ଏବେ କମିଗଲଣିି ସେତେବେଳେ ସମସ୍ତଙ୍କର ଚୋରି ହଉଥିଲା।
ଓ ଆମ ହ୍ୟାଲୋ।
ହୁଁ।
ଆମ ଘରେ ଦେଇଥିଲେ ଆଁ ସିଏ ତାର ଛୁଆ କଲା। କଲା ଆମିତି ତାପରେ ହୋ
ହଁ।
କଲା ମୁ ଏଇ ଗାଁରେ ଦେଇଦେଲି ତାପରେ ଆମର ତାରି ଛୁଆ ଗୋଟେ ଥିଲା ଏବେ ଏବେ କରିଛି ଏବେ ଛୁଆ କରିଛି। ସେ ମାଇ ଛୁଆଟିଏ ହେଇଛି। କହୁଚି ଏ ବାବା ତାକୁ ଯେ ଯୋଉ ମାଡ ମାରିଲା। ତାକୁ ଆଉ କେହି ପାଖ ପଶି ପାରଲେନି ଜଣକୁ ଡାକିନୁ ସିଏ ଚାରି ଦିନ କତୁରୁ ଦୁହିଁଲା। ମାନେ ଆଜି ବି ସୁଧା ବାନ୍ଧିଲା ବେଳକୁ ତାପରେ ଗୋ ଜଣେ ଆସିକି ଖାଲି ଛନ୍ଦ ଦେଇ ଦିଅନ୍ତି ମୁଁ ଦୁଇ ଶିକିନି କିନ୍ତୁ ମୁଁ ଦୁଇ ପ କହୁଛି ଯାହାକୁ କହିଲି କେହି ଆଉ ଦୁଇଲେନି, ଆଁ?
ହୁଁ।
ଓହ, ଅ ଯେ, ସେ ତାର ହଉଚି କଣ ପୋନି ତା। ହାଲୋ?
ଉହୁଁ। ହ୍ୟାଲ ହଁ କୁହନ୍ତୁ ଆଣ୍ଟି।
ତାପରେ ଦେଖିଲା ବେଳକୁ ଯାହାକୁ କହିନି ସମସ୍ତେ ନାଇଁ କଲେ ତାପରେ ଗୋଟେ ଲୋ-କ ଟେ ଖାଲି ପିଲା ଟେ ଛନ୍ଦ କରିଦିଏ ମୁଁ ମୋର ଦୁଇ ଦିଏ ଆଉ। ତାକୁ ଆଣିକି ବାନ୍ଧିବୁ ମାନେ ସେ ତାର କ୍ଷୀର ଗୁଡାକ ବୋଇବ ରାତିରେ ସେମିତି କ୍ଷୀର ଗୁଡାକ ବୋଇଥିବ। ଭଲ ଗାଈ ଟିଏ।
ଜାନ୍ଲ ନା, ହଁ ଭଲ ଗାଈଟିଏ ଆଉ ଅଛି ଆଉ। ଏବେ ଛୁଆ କରିଚି ଦି ମାସ କନ୍ତରେ ହବ ଆଉ ଗାଈ ଆମ ଘରେ ସମସ୍ତେ କହୁଚନ୍ତି ଯେ ତୁ ସେ ଗାଈଟା ଗାଈ-ଗୋବର କାଢିବା ପାଇଁ ଗୋଟେ ବୁଢୀ କିଏ ଆସେ ଆଉ ହଉଛି ଗାଈଟାରେ କଣ କୁହନି ଗତି ଦୁଇଁ ଦବୁ ଫିଟେଇ ଦବୁ ଫେର ଆ ଫେର ଆପେ ଆସିବ ସନ୍ଧ୍ୟା ବେଳକୁ ଫେର ପିଇଲା ବାନ୍ ଦେଲୁ ଫେର ସକାଳୁ ପେଇଇ ଦେଇକି ଦୁଇ ଦେଲୁ ଫିଟିେଇ ଦେଲୁ ଆଉ ଖରା ଦିନ ବି ସୁଧେ ତାର ସିବନି ରାତି ଦିନ ରହିବ ସ ସଖାଳୁଆ ଆ ମୁଁ ଉଠିକି କବାଟ ଖୋଲିଲା ବେଳକୁ ଦୁଆରେ ଠିଆ ହେଇଥିବ ଶୋଇଥିବ ଠିଆ ହେଇଥିବ ଆଉ ତାକୁ ପାଣି ଦେଇଦବୁ ପିଇଦବ ପିଇ ଦେଇକି ତାର ଫେର ଚାଲିଲା ଆଉ ବନ୍ଧା ହବନି ଚାଲିବ ଯୋଉ ଦିନ ନ ଆସିଥିବ ଦେଖିମି ସକାଳୁ ସେଦିନ ମୋ ମୁଣ୍ଡ ଟା ଟିକେ ବିଚଳିତ ହେସ କୁଆଡେ ପଳେଇଲା କି କଣ କଲା ଛାତ ଉପରୁ ଯାଇ ଦେଖିଲା ବେଳକୁ ଆମ ଘର କତରେ ଚାରିପିଠି ବାଡି ନା
ହଁ ହଁ
ବାଡ଼ି ଆମେ ଟିକେ ମାନେ ଟିକେ ଡିଷ୍ଟାନ୍ସରେ ଅଛୁ ଗାଁର ମାନେ ଆମର ଟିକେ ପୁରୁଣା ଘର ଟା ଆଗେ ରହିଯାଇଥିଲା ତାପରେ ଆମର ଘର ହେଲା ସେଠୁ ତାକୁ ଡାକିନେ ସେ ଗାଈ ଏମିତି ମୁଁ ଯଦି କହିବି ଏ ୟା ସିଏ ମତେ ସେଣ୍ଡା ଟେକିକି ଅନେଇବ ଅନେଇକି ଆସିବ ଫେର୍ ପିଇଦବ ଫେର୍ ପଳେଇବ ଏମିତି ଆଉ
ଓହ ଆମର ଯୋଉଗଡା ହଁ ହଁ କହୁନାହାନ୍ତି ଗୋଟେ ଅଛି ସେଇଟା
ସେଇ ଗୋଟିଏ ଗାଈ ଅଛି ଆଉ
ଆଜ୍ଞା ସେ ଆମର ଯୋଉଟା ଥିଲା ସେଟାକୁ ତ ଆମେ ସକାଳେ ଛାଡିଦବୁ ଛାଡି ଦେଇକି ଚାରିଟା କି ସାଢେ ତିନିଟା ହବ ସିଏ ଆସେ ଏକାକି କେବେ କେବେ ଆଉ ଯେବେ ଆସେନି ଆମେ ମୋର ଭାଇର ଯିବୁ ନହେଲେ ମୋର ମା ର ଯିବୁ ବୁଲି ବୁଲିକି ଖୋଜି ଖୋଜିକି
ହେ ହେ
ସେ ଗୋଟେ ଜାଗାକୁ ଯାଉଥିଲା ବେଶୀ ଦଉନାହାନ୍ତି ଗୋ ଆମ ଘରୁ ଦେଢ କିଲୋମିଟର ଦୂରକୁ ହବ ଆଉ ଗୋଟେ ପଡିଆଟା ସେ ସେଠି ଯାଏ ସେ ଭାଇ ସେ ଏଠି ଯାଇକି ପୁରା ଦିନ ସେ ଖାଲି ଘାସ ସେଇଠି ଖାଉଥିବ ଆଉ
ଆମର ତ କେହି ନାହାନ୍ତି ନା ଆଣିବାକୁ ବାନ୍ଧିବାକୁ ଆଉ ମା ମୁଁ ମୁଁ ଖାଲି ଘରକୁ ଆସିଲେ ବାନ୍ଧେ ନହେଲେ ଆଉ ଯାଏ ନା ଆଉ ଗୋବର କାଢିଆ ଆକୁ ଜଣେ ତାର ଆସେ ସେ ତାର ହେଇ କାଲି ପଳେଇଲେ ବି ତାରା ସେ କାଢିଦବ ଜଣ କହିଛି ଦୁଇଁ ଦବ ତା ମଝିଆ ମା କ ଆଉ ସିଏ ଆପେ ପଳେଇ ଆସେ ଆପେ ପଳେଇ ଆସେ ଆପେ ଯାଏ ଗାଁରେ ସବୁ ଗାଈ ଫିଟାନ୍ତି ମୁଁ ତାଙ୍କ ସାଙ୍ଗରେ ଫିଟେଇ ଦିଏ ସେ ପଳାଇଏ ଫେର ପଳେଇ ଆସେ ଆଉ ଏବେ ତ ଛୁଆ ଅଛି ଆଉ ରହିବାର ତାର ପଶ ଉଠୁନି ବୋବେଇ ବୋବେଇ ଆସିବ ଚାରିଟା ବା ଠିକ ସାଢେ ଚାରିଟା ହବ ମାନେ ଆସିବ ମାନେ କହିବ ମତେ ଦୁହଁ
ଆଜ୍ଞା ଆମର ଯୋଉଟା ଥିଲା ଆମ ଆଈ ଘରେ ଥିଲା ସବୁ ହେଲା ଆଈ ଘରୁ ସମସ୍ତଙ୍କୁ ଦେଇଛନ୍ତି ଅ ସେଗୁଡା ଥିଲା ବହୁତ ସାରା ସମସ୍ତଙ୍କୁ
ଓହୋ
ସମସ୍ତଙ୍କୁ ଦେଇଥିଲେ ଆମ ସବୁ ମାଉସୀଙ୍କୁ ଗୋଟେ ଗୋଟେ ଗାଈ ଦେଇଥିଲେ ଆଉ ସେ ଯୋଉଟା ଆମକୁ ଦେଇଥିଲା ସେଇଟା ଭଲ ଟା ଥିଲା
ହଁ
କଣ୍ଡା ସେଇଟା ଦେଇଥିଲା ସେଇ ସମସ୍ତଙ୍କୁ ଦେଇଥିଲେ ଏବେ ଗାଈ ଘରେ ବି ଆଉ ଗାଈ ନାହିଁ ସବୁ ହେଲା ଚୋରି ହେଇଗଲା କିଏ ନେଇଗଲେ ଆଉ କିଏ ବିକିଦେଲ
ମାନେ କଣ ପଡ଼ିଆରୁ କିଏ ନେଇଗଲା?
ହଁ ସେ ରାତିରେ ଦିନେ ଆସିଲାନି ନେ ନେଇକି ପଳେଇଲେ।
ଓହୋ।
ଏ ତମେ ପା ଭିଡୁ ନଥିଲ।
ଆ ସେୟା ଆଉ। ହଁ ହଁ ବା ସେଇ ରାତି ରା ତିରେ ଯଦି ନ ଆସିଲା ମନ ଆଉ ଭଲ ଲାଗିବନି ଆମ ତ ଆସେନା ସକାଳୁ ନ ଦେଖିଲେ ମୋ ମନ କଣ ହେଇଯିବ। ଏକୁ ତାକୁ ପଚାରୁତୁମି ସିଏ ତା ଦେ କହିବେ ହଁ ଥିଲା ସେ ଠାକୁରାଣୀ କତିରେ ଶୋଇଥିଲା ସେ ଆସିକି ଆମ ଠାକୁରାଣୀ ପାଖରେ ଶୋଇବ ଏଇଆ ଆଉ।
ଆମର ଆମର ବି ଯୋଉଟା ଥିଲା ସିଏ ହେଲା ଆସେ ଡ଼େଲି ଆସେ ଦିନେ ଦିନେ ବି ଏ ରାତିରେ ବି ପଳେଇ ଆସେ ତାପରେ ଦିନେ କଣ ହେଲା ଯୋଉ ଅ ଆମର ଯୋଉ ତାର ଛୁଆ ମରିଗଲାନି ଗୋଟେ ମାଇ ଛୁଆଟି ଜନ୍ମ କରିଥିଲା ସେ ସେଇ ଛୁଆ ମ ରିଗଲା ବୋଲି ସିଏ ହେଲା ଦିନେ ପୁରା ଆସିଲାନି କୋଉଠି ପଳେଇଲା ଯୋଉ ଜାଗାରେ ଖୋଜିଲୁ ବି ନାହିଁ।
ପାଇଲନି?
ନା ତାପରେ ସେଟାକୁ ପାଇଲୁନି ଆମେ ଖୋଜିଲୁ ସାତ ଆଠ ଦିନ ଖୋଜିଲୁ। ତାପ ଭଲ ଗାଈଟା ଥିଲା ନା ବାପା ପୁଣି ବାପା ଫୁଣି ଯାଇଥିଲେ ଗୁଣିଆଙ୍କ ପାଖରେ ବି ଗୁଣିଆଙ୍କ ପାଖ ଖରେ ଯାଇଥିଲେ ପଚାରିଲେ କୁଆଡ଼େ ହଜି ଯାଇଚି? ପଳେଇଚି ସେ ଗୁଣିଆ କହିଲେ କିଏ ନେଇଯାଇଚି। କହିଲେ ତଥାପି ତଥାପି ଆମେ ଖୋଜିଲୁ ଦଶ ପନ୍ଦର ଦିନ ଖୋଜିଲୁ ପାଇଲୁନି।
ଆଚ୍ଛା ଆଉ କିଏ ନେଇଯାଇ ଥିବ ଧରିକି ଆଉ ଆଉ କଣ କରି
ଅ ସେ
ଆଉ ଏବେ ନାଇଁ।
ନା ଆଉ ଏବେ ତାପରେ ଘରେ ବି ଆଉ ଜାଗା ନଥିଲା ଘର ଯୋଉ ତିଆରି ହେଲା ବୋଲି ଆଉ ର ସେ ପଳେଇଲା ବୋଲି ଆଉ ରଖିଲେନି ଏ ବାଦାମ ଗୋଟେ ନେଇଚି ଭାଉଜ।
ଆଁ
ନା ନା ଏଇ ଦୋକାନକୁ ଆସିଥିଲି।
ହଁ।
ଦେ
ଆଛା ଆ ହ ମନ ଦୁଃ ଖ ହେଇଯାଇଥିବ ଆଉ ଆଗ୍ରହ କମି ଯାଇଥିବ ରଖିବା ପାଇଁ ଆଉ।
ହୁଁ।
ହଁ କେମିତି ରଖିବ ଆଉ କଁ କରିବ? ଏଇବା ଗୋରୁ ଗାଈ ରଖିବୁ ଯଦି କିଏ କୁଆଡ଼େ ପଳେଇଲା କି କଲା
ହଁ ସେଟାପା ହଁ ସେଇଟା ମେନ୍ ଜିନିଷ ସେଇଥିପାଇଁ ଆ ର
ତାପରେ ବିକିଲା ବେଳେ ବି ମନ ଦୁଃଖ ହବ।
ନା ଆମର ବିକିିନଥାନ୍ତୁ ସେ ତା ମା ନାହିଁ ଆଉ ଛୁଆଟା ଖାଲି ବଳଦଟା ରହିକି ବି କଣ କରିବ?
ତାକୁ କଣ କଲ?
ତାକୁ ଆମର ସେଇ ପାଖାପାଖି ଜଣଙ୍କର ଚାଷ କରନ୍ତି ତାକୁ ବିକିଦେଲୁ।
ଓଃ ଏବେ ତ ବୋଉଆ ଏବେ ତ ବଳଦ ଆଉ କେ ନେଉନାହାଁନ୍ତି ବୁଲିକି ରେ ବାବା ଲୋ ରାତି ପାଇନେ ଦଶ ଶ ବାରଟା ଷେଣ୍ଢ ଯେ ଯାହା ହଉଚନ୍ତି ବୁକୁଟେ ବୁକୁଟେ ବୁକୁଟେ ବଡ ବୁ ବଡ କତିରୁ ବୁକୁଟେ ପର୍ଯ୍ୟନ୍ତେ ଛା ଛାଡି ଦଉଛନ୍ତି ଯାହାର ଅଣ୍ଡିଆ ହେଲା ସେ ତାର ଆଉ ବ୍ରତ କଲାନି ଛାଡିଦେଲା ଷେଣ୍ଢ। ଆଗୁରୁ ସେ ହଁ ଆଗୁରୁ କଣ ଟ୍ରାକ୍ଟର ନଥିଲା ବେଶୀ ରେଟ ହଉଥିଲା କଣ ନା ଅଣ୍ଡିଆ ବାଛୁରୀ ହେନେ ବେଶୀ ରେଟ।
ହଁ।
ଛୁଆବେଳୁ ନେଇ ଯାଉଥିଲେ କ୍ଷୀର ଛାଡ଼ିଲା ବେଳକୁ ଏଇକ୍ଷୀଣିଲୋ ବାପ ଅଣ୍ଡିଆ ତ ଖାଲି ବୁଲୁ ଚନ୍ତି ଷେଣ୍ଢ କରିଦଉଛନ୍ତି ଆଉ ଗଛ ବୁଛ କିଛି ରଖୁନାହାନ୍ତି ଛି ଛି ଛି ଆମର ସେ ଆଗ ଟା ଟିକେ ଉଁ ଛାତ୍
ହଁ।
ଆସିକି ବର୍ଷା ଯୋଉ ଦିନ ହଉଛି ଶୋଇଯାଉଚନ୍ତି। ଆଉ ମେଞ୍ଚେ ନେଖା ଗୋବର ସିଏ ସ୍ତି ବୁଢୀ ଟା କହିବ ବ ନା ମୁଁ ତ ଗୁହାଳ କାଢିବି ମୁଁ କାହିଁକି ଯିମି ଷେଣ୍ଢ ଗୁଅ କାଢିବାକୁ ବ ବ କଣ କରିମିଲ ବାପା ଗୋଟେ ଅଳିଆ ତୋଳ ରଖି କିଣି ତାକୁ ତୋଳିବି ତାପରେ ସିଏ ବି ଆସିଲା ଆଳ୍ କୁ କୁ ଡେରି ହବ ଇଏ ଦାଣ୍ଡ ଦୁଆରେ ଗୋବର ଗୁଡା ଗଦା ହେଇଥିବ ନା?
ହୁଁ।
ଆଉ ବର୍ଷା ପକେଇଲା ବେଳକୁ ତାଙ୍କର ପାଉଛନ୍ତି ଫାଙ୍କା ଆସିକି ଶୋଉଚନ୍ତି ଆଉ। ହଁ ଏଇଭଳିଆ ଘଟଣା କଣ କ
ସେଇପା ଆଗରୁ ଆମର ସେତେବେଳେ ଯେତେବେଳେ ବିକିଥିଲା ଏତେ ଚାଷ ବାସ କରିଥିଲେ ଏବେ ତ ସବୁ ଟ୍ରାକ୍ଟର।
ଏବେ ତ ଟ୍ରାକ୍ଟର କରିଦଉଛନ୍ତି ସବୁ ଆଡୁ ଲସ। ଏବେ ସବୁ ଚାଲିଲା ଖାଲି ମେସିନ୍ ଓପରେ। ଆ ହାତ ଆଉ ଇଏ କାମ କରିବନି।
ଏଇ ଆମ ଆର ଦୋକାନ ଥିଲା ପାଖରେ ଯେ ଆର ଦୋକାନ ପା ପାଖରେ ବି ସବୁ ବର୍ଷା ଦିନେ କିଏ ବଳଦ ଫଳଦ ନିଅନ୍ତିିନି ସେଏ ଛାଡି ଦେଇଥିବ ରାତିରେ ରାସ୍ତା ସାରା ବୁଲଥିବେ। ବର୍ଷା ଦିନେ ତ ଆମର ଦୋକାନ ସାମ୍ନା ରେ ଡେଲି ହଗିବେ ଯେ ଆମେ ଡେଲି ସଫା କରିବୁ ସେଠି।
ହଁ ବା ଏଇ ସବୁ ବର୍ଷା ଦିନେ ବେଶୀ ହଇରାଣ। ଖରା ଦିନେ ଯାଉ ବର୍ଷା ଦିନେ ତ ଟିକେ ଉଁ ଯୋଉଠି ଫାଙ୍କା ପାଇବେ ସେଇଠି ଚଢ଼ିଲ କିଏ ହଗିଲେ, ଶୋଇଲେ, ଗଲେ।
ଆଉ ସେ ବି ଆଉ କଣ କରିବେ ବି କଣ।
ହଁ ବା ସେଦିନ ବା ଶୁଣୁନୁ ବାପା ମୁଁ ମୋର ଉଠିଲା ବେଳକୁ ଇଲୋବୋଉଲୋ ଦେ ଦେଖିଲା ବେଳକୁ ଶିଆଳ ଆସିକି ହଗି ଦେଇକି ପଳେଇଛି। ଜାମୁ କୋଳି ଗୁଡାକ। ମୁଁ କହିନି, ମନି ପଡିକି ଇଏ ତ ରହିନି ଗୋଟେ ଜାଗାରେ ଯେ ଆଉ କିଛି ବାକ ନାହିଁ ସବୁ କାମ ସାରିନି ଫେରେ ତାକୁ ଅଳିଆ ତୋଳାରେ ନେଇକି ଫୋପାଡିନି। ସେ ଅଳିଆ ତୋଳା ଥୋ ଛା ଞ୍ଚୁଣି ସେ ଯୋଉ ପହଁରା ଝାଡୁ ଧ ଫେରେ ମୁ ମୁଣ୍ଡ ଧୋଇକି ଗାଧା ଏଇ ସବୁ ବେପାର ଆଉ ମୋ ଝିଅ କହୁଛି ତୁ ଘର କଲୁ କାହିଁକି ଏଠି ମୁଁ କହିନି ଆଉ କଣ ହେଇଗଲା। ଘର କନି କାହିଁକି ଏଠି ଫାଙ୍କା ଜାଗାରେ କଲି ଆଉ ମୁଁ ଜାଣି ସିନେ ଏମିତି ହବ ସବୁ ଜନ୍ ଫାଙ୍କାରେ ଟିକେ ଫାଙ୍କା ଟିକେ ଭଲ ଲାଗେ ନା ନାଇଁ ଏକାଟା ଏ କାମ ଦାମ ସାରିଲୁ ରୋସ୍ ସେ ବାସ ସାରିଲୁ ଦେ ତୋର ଇଏ କଲୁ ଆ ଗେ କଟର କୁଣ୍ଡା। ଗେଞ୍ଜ ମେଞ୍ଜରେ ରହିନେବି ତୁ ଭଲସେ ଆଗେ ଠାକ୍
ସେଠି ବି ରହିବେନି ତାପରେ ସବୁଆଡୁ ଅସୁବିଧା ହବ ଆଉ।
ହଁ।
କିିଏ ପଚାରିଲା କି କଣ ହେବେ କଣ ପାଇବେ?
ହଁ - ହଁ ବା ହଁ ସତରେ। ଏମତି ଏଇ ଦ୍ଵାରା ଆମେ ଫୋନ ରେ କଥା ହଉଚୁ ନା। ଏବେ କେହି ଜାଣିନାହାନ୍ତି ଯଦି ଘରକୁ ଘର ନାଗିଥାନ୍ତା ଏତେବେଳକୁ ସେ ଜାଣି ସାରନ୍ତନା ଯେ ଇଏ ଗୋଟେ
ଏ କହିଥାନ୍ତେ ହଁ।
କଣ କରୁଛନ୍ତି କି କଣ?
ହଁ।
ହ ଆ ମତ ମରତ କାହିଁ ଏପର୍ଯ୍ୟନ୍ତ ପଇସା ଆସିନି? ଆଇଥିନେ ଟିକେ ପୁରୀ ଯାଇଥାନ୍ତି ଖର୍ଚ୍ଚ କରି ଥାନ୍ତି ଏ ହେ ହେ ଆସୁ ଆଉ ନେଇ ଯାଇଥିବା। ନେଇଯାଇଥିବା ଫେରେ ଆସିଲେ ଜଣେ ଦେଇଛନ୍ତି ତାଙ୍କର ସବୁ କିସ୍ତି ନଥାଏ ନା। ସେ ମତେ ଦେଇ ଯାଇଥିଲେ ପଇସା ଦି ମାସର ଗୋଟେ ମାସ ଦେଇ ଦାଇ ଥା ଆଉ ଗୋଟେ ମାସ ତାଙ୍କର ଚବିଶହ କିସ୍ତି ଥୋଇ ଦେଇଛି। ସେ ବିଶ୍ଵାସ ରେ ମତେ ଦେଇ ଯାଆନ୍ତି ଆଉ କାହାକୁ ଦିଅନ୍ତନି ଜାଣିଛ ମୁଁଁ ଦେଇଦେମି ମୋର ସେମିତି ତା ପଇସା ଥୋଇ ଦେଇଛି ତା ଦେହରୁ ନେଇ ଯାଇଥିବି। ଫେରେ ଦେଲା ବେଳେ ତାଦରେ ପୁରେଇକି
ହଁ ସେ ଏକା କଥା ପଇସା ସେଇ ଜାଗାରେ ରଖିଲେ ଗଲା।
ହଁ। ହଁ ସେ ବିଶ୍ଵାସରେ ମତେ ଦିଅନ୍ତି ଯେ ଯିଏ ସବୁ ବନ୍ଧୁବାନ୍ଧବ ପଳାନ୍ତି କି ତାଙ୍କ ପୁଅ ପାଖକୁ ପଳେଇଲେ ସେ ଦେଇ ଦେଇକି ପଳାନ୍ତି ମାସେ ଦି ମାସେରେ। ମୁଁ ମୋ ଦେଇ ଦିଏ ତାଙ୍କର ଆଉ।
ହଁ ଆଜି ଟାଇମ ହେଲା ମ ରଖୁଛି ପରେ କଥା ହଉଛି ଆଁ।
ହଁ କାଟିଦେ।